ହ
ଅଁ, କଣ କରୁଚୁ?
ଏଇ ବାହାରେ ବସିଥିଲି। ଆଉ ତୁ?
ମୁଁ ଏ ବାହାରେ ଟିକେ ସନ୍ଧ୍ୟା ବଳେ ବୁଲୁଚି ଆଉ ପବନ ଖାଇବା ପାଇଁ। ଗରମ ହଉଚୁ ନା ଘର ଭିତରେ।
ଓ କାଇଁ ତୋମ ଆଡେ ବର୍ଷା ଫର୍ଷା ହଉନି କି?
ନାଇଁ ମୋ ଇଆଡେ ବର୍ଷା ନାହିଁ ଖାଲି ଗୁଳୁଗୁଳି ହଉଚି। ଆଜି ଟିକେ ଦିନ ଆଜି ଟିକେ ସ ଖାଳେ ଏଁ, ବର୍ଷା ହେଇଥିଲା। ହେଲେ ଏତେ ନାହିଁ, ଟି କେ ଟିକେ ହେଇଥିଲା ବେଶୀ ନାଇ ଖାଲି ମାଟି ଓଦା ହେଲା ଭଳିଆ। ତୋମ ଆଡେ ବର୍ଷା ହେଇଥିଲା କି?
ହଁ, ଆମର ତ ଏଇ ପାଞ୍ଚ, ଛଅ ଦିନ ଖାଲି ଲଘୁଚାପ ଭଳିଆ ବର୍ଷା ହଉଛି। ଆଉ ଲାଇନ୍ ଟା ବି ସବୁବେଳେ କଟି ଯାଉଚି ଖାଲି।
ଭଲ ନା ଆଉ ତୋମର ଏଇନା ବର୍ଷା ହଉଛି ବିଲବାରି ପାଇଁ ଭଲ ନା। ତଳି ଫଳି ପକେଇଆ ପାଇଁ ଧାନ।
ହୁଁ। ନାଇଁ ତଳି ତ ଆମର ପଡିଛି ବିଲରେ ପାଣି ଟିକେ ବର୍ଷା ପାଣି ହେଲାଠୁ ଭ-ବିଲ ପାଇଁ ଭଲ ସୁବିଧା ହେଇଗଲା।
ହୁଁ, ଆମ ଆମର ପା ଏଇ ତଳି ପକେଇବା ପାଇଁ ଅସୁବିଧା ହଉଚି। ବର୍ଷା ହେଇନି ଯେ ଖାଲି ଗରମ ଲାଗୁଛି ଆଉ। ତଳି ଯଦି ପକେଇଦବୁ ଏଇନା ସବୁ ନଷ୍ଟ ହେଇଯିବ। ଯାହା ତ ଇଏ ହେଇଚି ବିଲ ବାଡିରେ ପାଣି ଫାଣି କିଛି ନାହିଁ। ଆଉ ଉଁ, ସେଇଥିପାଇଁ ଅସୁବିଧା ହଉଚି ଆଉ।
ଓହୋ। ନାଇଁ ଆମର ଅସୁବିଧା କିଛି ନାହିଁ ଯେ ଆମର ଏ ବୋରିଂ ଥିଲା, ବୋରିଂ ରେ ପାଣି ଚଢେଇ ଦେଇଥିଲୁ। କିନ୍ତୁ ବୋରିଂ ପାଇପ୍ ଟା ଟିକେ ଖରାପ ହେଇଗଲା। ଆଉ ତଳି ମାରିଥିଲେ ଏ ବାବା ଯେ କା- ଯା ହଉ ପାଞ୍ଚ, ଛଅ ଦିନ ଟିକେ ବର୍ଷା ହେଲାଠୁ ଯାଇକି ଆମର ବିଲରେ ଟିକେ ପାଣି ହେଲା।
ହଁ।
ଆ, ଗରମ ଯୋଉ ଭଳି ହଉଛି ବାପରେ ଏବେ ମୁଁ ଆସିବାରେ ପାଞ୍ଚ ଛଅ ଦିନି ଭାରି ଗରମ ହେଲା। ଆଉ ବର୍ଷା ହେଲେ କଣ ହେଲା ଲାଇନ ଟା ତ ସବୁବେଳେ କାଟୁଛନ୍ତି। ଲାଇନ ଦଉନାହାନ୍ତି ଜମା ଆଉ।
ହଁ, ପା ହଁ। ତାପରେ ବି ଗଛ ପତ୍ର ସବୁ କାଟି କୁଟା ଦଉଚନ୍ତି। ଆଉ ବର୍ଷା ଇଏ ହଉନି ଅସୁବିଧା ହଉଚି ଆଉ। କୋଉଠି ଲାଗୁଥିବ କରେଣ୍ଟ ଫରେଣ୍ଟ ଗାଁରେ ତ ଗଛ ପତ୍ର ଯୋଉ କରେଣ୍ଟ ତାର ସବୁ ଯାଇଚି ୱାର୍ ସବୁ ଯାଇଛି, ସେ ଗୁଡା ସବୁ ଗଛ ଫଛ ଲାଗିଲେ ବି ସେ କଣ କଣ ସର୍କିଟ ସର୍କିଟ ହେଇଯିବ ସେ ଆଉ ଆସିବନି। କରେଣ୍ଟ ଆସିବନି କଟି ଯାଏ ଦି
ଗାଁ ରେ ତାର ରା ଯାଇଛି ଯେ, ସେ କେତେଟା ଲୋକ ଅଛନ୍ତି ଗା ତା ମନା କରୁଛନ୍ତି ଗଛ ପତ୍ର କାଟ କାଟିବେନି। ଆରେ ତୋମେ ବୁଝିପାରୁନ ତୋମେ ନ କାଟିଲେ ଆଉରି ତୋମେ ସିନା ତୋମର ଇନଭେଟର ଛି ହଁ, ତୋମେ ରହିଯାଉଚ। ଆଉ ଯୋଉ ରହିଲେଣି ଷାଠିଏ, ସତୁରି ଘର କଣ କରିବେ? କେମିତି ଚଳିବେ ସେମାନେ। ତୋମେ ଲାଇନ ନଦେଲେ ସେମାନେ ଲାଇନ ଦେବେ ତୋମେ ଗଛ ପତ୍ର ଯଦି ନ କଟେଇ ଦବ। ସେମାନେ ହଇରାଣ ହେବେ ନା ଆଉ। ତୋମର କଣ ହଇରାଣ। ତୋମର ତ ଇନଭେଟର ଅଛି।
ହଁ, ତାପରେ ବି ଆଜିକାଲି ଲୋକମାନେ ସବୁ ବାହାରେ ଚାକିରୀ ବାକିରି କରିକି। ଯେମିତି ଘର ଦ୍ୱାର ସବୁ କରିଦେଲେଣି ଭଲରେ ଆଉ ଗାଁ ଗହଳିରେ ଆଉ ଚାଳ ଘର ବି ନାହିଁ।
ଆଗକାଳ ସିନା ଚାଳ ଘର ଥିଲା ହଁ, ଏତେ ଗରମ ନଥିଲା କି ଏତେ ଇଏ ନଥିଲା। ଆଜି କାଲି ଯୋଉ ହେଲାଣି ଯୋଉ ଟାଇପ ର ବର୍ଷା ହେଇଗଲା
ହୁଁ।
ବର୍ଷା ହଉଛି ତାପରେ ବେଶୀ ତ ଲାଇନ କଟିଗଲେ କଣ ମଶା ଖାଲି ବେଶୀ କାମୁଡୁଛି।
ହଁ, ପା ତାପରେ ବାରି, ଘର ଏତେ ଘାସ ଫାସ ଥିବ ବର୍ଷା ଦିନ ଟା
ହଁ। ଅଟୋମେଟିକ ଏଇ ବର୍ଷା ସିଜନରେ ତ ବାରିଘରରେ ବାସ ଘାସ ହବ ଆଉ। ଅନା ବନା ସବୁ ଘାସ ଗଛ ହବ ଉଠିବ।
ଆଉ ବାରିରେ କିଛି ଫସଲ ଲାଗିଛି ନା ନାଇଁ।
ହଁ ଏଥର ଆମର ଲାଗିଛି ସେ ଲଗା ହେଇଚି ବାଇଗଣ, ଲଙ୍କା, ପୋଟଳ, କଲରା। ଆଉ ବୋଇତାଳୁ।
ଅ ହଁ।
ତମର।
ନାଇଁ ମ ଆମର କିଛି ଲଗେଇନି ଏରା କିଏ ଲଗେଇବା ପାଇଁ କେହି ନାହାନ୍ତି କିଏ ଲଗେଇ ସମସ୍ତେ ତ ବାହାରେ ଚାକିର ଚାକିରି ବାକିରି କରୁଛନ୍ତି ଘରେ କିଏ ରହୁଚି କି। ବାରିଘରେ ଦେଖୁଛନ୍ତି ତାପରେ ଏଠି ଆମର ଜାଗା କାହିଁ ଯେ ଫସଲ କରିବା ପାଇଁ। ଗାଁରେ ସିନା ସମସ୍ତିଙ୍କର ବାରି ଘର ସବୁ ବଡ୍ ଜାଗା ସବୁ ଅଧିକ ଥାଏ। ଆଉ ସେମାନେ ସବୁ କରନ୍ତି ଆଉ ଏଠି କିଏ କରିବ ସହରରେ।
ହଁ।
ତାପରେ ପୁଣି ଏଠି ପାଣି ତାକୁ ଯାହାହେଲେ ଫସଲ କରିଚ ପାଣି ମଡେଇବାକୁ ପଡିବ ଯାହା ହେଲେ ବି। ଆଉ ପାଣି ମଡେଇବ ଯଦି ତାକୁ ଯାହାହଲେ ଘଣ୍ଟେ ପାଖାପାଖି ସବୁ ଗଛ ଯୋଉ ଲଗେଇବ ଘଣ୍ଟେ ପାଖାପାଖି ପାଣି ଦବାକୁ ପଡିବ ତା ପରେ କ ଏଠି ବିଲ୍ ଉଠିବ ତାକୁ କିଏ ଦେବ ଏଇଠି ତ ଆମର ଏମିତିରେ ଏସି ସେ ଫ୍ରିଜ୍ କୁଲର, ୱାସିଂ ମେସିନ, ଗ୍ରାଇଣ୍ଡର ଏଗୁରା ଲାଗୁଚି ଯେ ବିଲ ପୁରା ଘାଇଁ ଘାଇଁ ଉଠୁଛି ତିନି ହଜାର ଚାରି ହଜାର ପାଖାପାଖି ଆଉ ଏମିତିରେ ମଟର ଲାଗିଲେ ଆହୁରି ଉଠିବ।
ହଁ ତମର ଏସିି ଲଗେଇଚ କି।
ହୁଁ ହୁଁ। ଆମର ଲାଗିଚି ଖରା ଦିନ ଇଏରୁ ଲାଗିଲାନି ଦି ବର୍ଷ ପାଖାପାଖି ଏସି ଯୋଉ ଗରମ ହଉଚି ସମ୍ଭାଳିି ହଉନି ନା। ସେଇଥିପାଇଁ ଲଗେଇଦେଲୁ। ଦି ବର୍ଷ ପାଖାପଖି ଦି ବର୍ଷ କି ତିନି ବର୍ଷ ହେଇଗଲାଣି ଆମର ଲାଗିଚ୍।
ନାଇଁ ଭଲ କଲେ ଗରମରୁ ଆଉ ବଞ୍ଚି ହବନି ଆଗ କଳଆ ଏତେ ଗରମ ନଥିଲା। ଏବେ କଣ କରୁଛନ୍ତି ନା ଏ ଯୋଉ ଗଛ ପତ୍ର ସବୁ ହାଣି ହୁଣା ଦେଲେଣି ସେଥିପାଇଁ ଅତିଶୟ ଗରମ ହେଇଗଲାଣି। ମାଟି ପୁରା ତାତିଯାଉଚି ମାଟିରେ ବି ତମେ ଠିଆ ହେଇପାରିବନି। ତାପରେ ଦୁନିଆ ଗଛ ପତ୍ର କାଟିକି ଦୁନିଆ ଗଛ ପତ୍ର କାଟିକି ଯୋଉ କଳକାରଖାନା ମାନା ସବୁ ଲଗଉଚନ୍ତି ଯଉ ବନଉଚନ୍ତି ଆଜିକାଲି ସବୁ।
ହଁ ସେଇ ସବୁ ତ ଯୋଉ ସବୁ ଚାଲିଛି କମ୍ପାନୀ ଫମ୍ପାନୀ ସେଇ।
ଘର ଦ୍ୱାର ବନେଇ ଦଉଚନ୍ତି ହଁ ଘର ଦ୍ୱାର ବନେଇ ଦଉଚନ୍ତି ଗୋଟେ ଗୋଟେ ବି ଗଛପତ୍ର ରଖୁନାହାନ୍ତି ସବୁ କାଟିକି ଜଙ୍ଗଲ ପା ଆଜିକାଲି କାଟି ଦଉଚନ୍ତି ନଷ୍ଟ କରି ଦଉଚନ୍ତି। ଜଙ୍ଗଲକୁ କାଟିକି ପୁରା ପରିଷ୍କାର କରିକି ହେଇଠି ଗୋଟେ ହ ଗୋଟେ କାରଖାନା ବନଉଛି କଣ କ
ହଁ ପା।
ଆଉ ଏଇଟା ସଇଲା ଆଉ କିଛି ଦିନ ପରେ ହଁ ଆଉ କିଛି ଦିନ ପରେ ତ ଦେଖିବ ପୁରା ଦୁନିଆ ଧ୍ୱଂସ ହେଇଯିବ। ଏଇ ଗଛ ପତ୍ର ଯୋଉ ଟାଇପର କାଟିଲେଣି।
ଯୋଉ ଟାଇପର ମାନେ ଏ ପୃଥିବୀ ପୁରା ଗରମ ଉତ୍ତପ୍ତ ହେଇଗଲାଣି ଅଧିକରୁ ଅଧିକ।
ହଁ।
ଆଉ ରହିହବନି ଏ
ଉଁ ହୁଁ। ସେଇଆପା ଏଇ ଗଛ ପତ୍ର ସବୁ କାଟିକି ଗଛ ପତ୍ର ସବୁ କାଟିକି ରାସ୍ତା ଘାଟ କରିଦୋଉଚନ୍ତି। ଘର ଦ୍ୱାର କରିଦୋଉଚନ୍ତି, କଳକାରଖାନା କରୁଚନ୍ତି। ଯେତିକି ଗଛ କାଟୁଚ ସେତିକି ଗଛ ଆଗେ ଲଗାଅ ତାପରେ ସେଇ ଗଛ ଲାଗିବା ପାଇଁ ଗୋଟେ ଗଛ ଲା ପାଇଁ ମିନିମମ୍ ପାଞ୍ଚ ସାତ ବର୍ଷ ଲାଗିବ ତାହା ଫୁଣି
ବୋହୁତ ଆଉ ଉଠିବନି। ତାକୁ ଯତ୍ନ ନବାକୁ ବି ପଡିବ। ଯେମିତି ଗୋଟେ ଛୋଟ ଛୁଆକୁ ଯତ୍ନ ନିଅନ୍ତି ସେମିତି ଗୋଟେ ଗଛକୁ ଯତ୍ନ ଦବ। ସେ ଯେମିତି ବଡ ନ ହେଇଚି, ନିଜେ କଥା ନ କହିଚି ନିଜେ ନ ଖାଇଚି ସେଇ ହିସାବରେ ମାନେ ଉ ଛୁଆଟି ଜାଣିବ ନା ଯେତେବେଳେ ନିଜ ହାତରେ ଖାଇବ ନିଜ ହାତରେ ନିଜେ ଯିନ୍ତି ସବୁ କାମ କରିବ ସେ ବଡ ମାନେ ତାର କର୍ତ୍ତବ୍ୟ ଆଉ ତମକୁ କିଛି କରିବାକୁ ପଡିବନି ସେ ଆପେ ଆପେ ବଢିବ ବଡ ହବ। ସବୁ କାମ ଜାଣଲା ପରେ ସେମିତି ଗୋଟେ ଗଛକୁ ଯଦି ବଡ କରିବ ସେ ପତ୍ର ହେଲେ ତାର ଶାଖା ପ୍ରଶାଖ ହେଲେ ତାକୁ ଆଉ ଏ ପାଣି ଦିଅ ନଦିଅ ସେ ଆପେ ଆପେ ବଞ୍ଚିବ।
ହଁ ଆଜି କାଲି କିଏ ଆଉ ଏରା ଦେଖୁଚନ୍ତି ଆଜି କାଲି ଖାଲି କୋହୁଛନ୍ତି ଆମେ କେମିତି ଆଜିକାଲି ତ ରୋଷେଇ କରିବା ପାଇଁ ବି ସେ ମେସିନି ବାହାରିଗଲାଣି। ଆଉ ଏମାନେ ସବୁ ଗଛ ଲଗେଇବେ। ଖାଲି ଆମେ କେମିତି ଆଜିକାଲି ରିଲସ ବନେଇବୁ ଆଉ
ଟେକ୍ନୋଲୋଜି ଦୁନିଆ ହେଲାଣି ଆଉ ଆଉ ଲୋକମାନେ ଚାହିଁବେ ଆମେ ସବୁ କାମ କରିବୁ ସେ ଚାହିଁବେ ଆମେ କେମତି ବସିବୁ ଆମ ହାତ ପାହାନ୍ତିରେ ସବୁ କାମ ହେଇଯିବ।
ହଁ ଆଜିକାଲି ରିଲସି ବନେଇବୁ ଆମ ହାତ ପାହାନ୍ତିକୁ ଆସିବ ଭାରି ଖାଇବା ଖାଇବୁ ଆଉ ହାତ ବି ଧୋଇବାର ନାଇଁ ହା ତ ବି ମେସିନ୍ ଧୋଇଦବ ସବୁ କରିବ ଶୋଇବୁ ଖାଲି ଆଉ କିଛି ନାଇଁ ଏସି ଲାଗିଚି।
ଲୋକମାନେ ଖାଇକି ହାତ ଦୋଉଚନ୍ତି ନା ଟିସୁ ପେପର ଅଛି ତ ଟିସୁରେ ପୋଛି ଦୋଉଚନ୍ତି ଆଉ ଲୋକମାନେ ହାତ କୋଉଠି ଧୋଉଚନ୍ତି।
ନାଇଁ ନାଇଁ ମେସିନ ବି ଅଛି ନା ଖାଲି ହାତ ଦେଖେଇଦବ ସେ ଅଟୋମେଟିକ ପାଣି ବାହାରିଲେ ସାଇଡ ରେ ଅଛି ଟିସୁ ପେପର ଆଣିକି ମା-ମାନେ ରୋବର୍ଟ ସିଷ୍ଟମ ହେଇଗଲାଣି ଆଜିକାଲି ସବୁ। ରୋବଟ୍ ଆସିକି ତମ ହାତ ପୋଛିଦବ ସବୁ।
ହଁ ପା। ତାପରେ ଯାହା ପାଖରେ ପଇସା ଅଛି ସେ ସବୁ ଏସବୁ କାମ କରିବ ଆଉ ଯାହା ପାଖରେ ପଇସା ନାହିଁ ସେସବୁ କାମ କରିବ।
ଏସବୁ କାମ କଥା ପଡିନେଇ ଯେ ମାନେ ଆଉ କିଛି ଦିନି ଏ ପରେ ପୃଥିବୀ ଆଉ କୋଉ ରହିବ ଆଗ କାଳରେ ଯେମିତି ଥିଲେ ଲୋକମାନେ।
ହୁଁ। ପୃଥିବୀ ରହିବ ହେଲେ ଲୋକ ରହିବେନି।
ହୁଁ ସେଟା ସତକଥା। ପୁରା ଧ୍ଵଂସ ହେଇଯିବ କେହି ଗୋଟେ ଆଉ ଲୋକ ରହିବେନି ଏ ଧରା ପୃଷ୍ଠରେ।
ହୁଁ।
ଯୋଉ ଅତିଶୟ ଗରମ ହୋଉଚି କିଏ ରହିବ ମୁଁ
ତେ ଇଦ୍ ସେଥିପାଇଁ ତ ଲୋକମାନେ ଏସି ଲଗୋଉଚନ୍ତି ଆଉ କଣ ପାଇଁ କି ଗଛ ତ ପଟ କାଟି ଦୋଉଚନ୍ତି ଗଛ ଲଗେଇବା ପା ମ୍ ବଦଳରେ ତ ଏ ସି ଲଗୋଉଛନ୍ତି।
ହଁ ଆଜିକାଲି କିଏ ଆଉ ଇଏ କରୁଚି।
ହୁଁ। ଭାବିବା କଥା ଗୋଟେ ଏ ସିି ମୁଁହ ଏ ସି ଲଗାଅ ତମକୁ ମନା କରିନାହାନ୍ତି କିନ୍ତୁ ଗଛ ବି ଲଗାଅ।
ହୁଁ।
ଅହ। ଏମିତି ସବୁ ଘଟଣା ଘଟୁଚି ଦୁନିଆରେ ଆଉ ଲୋକମାନେ ଖାଲି ନିଜ ସୁବିଧା ଦେଖିଦୋଉଚନ୍ତି ଆଉ କିନ୍ତୁ ପ୍ରକୃତିର ସୁବିଧାକୁ ଦେଖୁନାହାନ୍ତି ପ୍ରକୃତିକୁ ଧ୍ବଂସ କରିଦୋଉଚନ୍ତି।
ଆଜିକାଲି କେହି କିଛି ସୁବିଧାକୁ ଦେଖୁନାହାନ୍ତି ଆଜିକାଲି ଅଲ ଅ ମାନେ ଅନ୍ୟ ଲୋକଙ୍କ ସୁବିଧା। ଦେଖୁନାହାନ୍ତି ଖାଲି ନିଜ ସୁବିଧା ଦେଖୁଛନ୍ତି କେମିତି ମୁଁ ଭଲରେ ରହିବି, ଭଲରେ ପିନ୍ଧିବି, ଭଲରେ ଶ ଶୋଇବି ଭଲରେ। ଖେଳିବି କୁଦିବି ଏଇରା।
ହୁଁ ନିଜର ସୁବିଧା ଦେଖୁଛନ୍ତି ଖାଲି।
ହଁ ନିଜ ସୁବିଧା ଆଜିକାଲି ଦେଖୁଛନ୍ତି।
ହୁଁ। ଆଉ।
ଆଉ ତମ କଣ ବାଡିରେ କିଛି ଫସଲ ଏଥର କରିନ ତାହେଲେ।
ନା ନା କିଛି କରିନୁ ଏ ପାଣି ଫାଣି କିଏ ମଡେଇବ ଆଉ ସେଇ ସେଇରା ଅସୁବିଧା ହଉଛି ଆଉ ସେ ଛାତ ଉପରେ ଯାହା ଗୋଟେ ଦିଟା ଲାଗିଛି। ଏ କାକୁଡି ଆଉ ଯୋଉ ବାଇଗଣ ଟମାଟର ଥିଲା ଲାଗିଛି। ଟାଙ୍କି ଅଛି ଉପରେ ସେଇଠୁ ଟିକେ ମୁଁ କେତେବେଳେ ଛାତ ଉପରୁ ଗଲା ଟିକେ ପାଣି ଫାଣି ଦେଇଦିଏ। ଆଉ ନହେଲେ କିଛି ନାହିଁ ଆଉ ସବୁ ଯାହା କିଣିକି ଖାଅ। ସେ ଦର ଯାହା ହେଲାଣି ପରିବାର ସିଏ ହାତ ମାରି ହବନି।
ହଁ ବାଇଗଣ କେଜି ତ ହଉଛି ଷାଠିଏ ଟଙ୍କା ଆଉ।
ହୁଁ ଟମାଟୋ କେଜି ଚାଳିଶ ଟଙ୍କା ବାଇଗଣ କେଜି ଷାଠିଏ। ସାଠିଏ ଟଙ୍କା।
ଆମର ବେଶୀ ନାଇଁ ଖାଲି ଏ ଖାଇବା ପାଇଁ ଟିକେ ଘର ପାଇଁ କିଣା ତ ଆଉ କରୁନୁ। ଏଇ ବାଇଗଣ ଖାଇବେ ଯୋଉ ଘରେ ଖାଇବା ପାଇଁ ବାଇଗଣ ଟମାଟ ଟେ ଲଙ୍କା ଏଇ ଯେମିତି ଯୋଉ ଖାଇବା ଜିନିଷ। ବେଶୀ ବି ଲଗେଇନୁ ଅଳ୍ପ ଅଳ୍ପ କରି ଲଗେଇଛି ଆଉ।
ହଁ ବା। ମୁଁ ଏଇ ଦିନେ ମାର୍କେଟ ଯାଇଥିଲି ଯେ ସବୁ ପରିବା ଆଣିବା ପାଇଁ ଏତେ ସବୁ ରେଟ୍ ଦେଖିକି ମୁଁ ଖାଲି ଅଳପ ଅଳପ ସବୁ ନେଇ ଆସିଲି। ମୁଁ କଇଲି ଥାଉ ଆଉ ଆଣିବାନି।
ଆ ପିଆଜ କେଜି ବା ହେଇଗଲାଣି ପଚାଶ ଟଙ୍କା ଆଉ କଣ କହିବ।
ହଁ ହଉ ହଉ ମୁଁ ରଖୁଛି।
ହଉ ହଉ।